ନମସ୍କାର। କଣ କରୁ
ମୁଁ କହିଲି କପିଳାସ ଯାଇଛ?
ହଁଅଁ।
କପିଳାସ ଯାଇଛ?
ହଁ ଯାଇଛି ଦିଥର ଭଳିଆ ଯାଇଛି। ହ୍ୟାଲୋ ହଏ ବଏସ୍। ଭଏସ୍ କଟୁଛି ଭାଇ।
ହ ହଁ ହ୍ୟାଲୋ।
ହୁଁ ଏବେକ୍ଲିଅର ସୁଭିଲା କୁହ ଭାଇ।
ଆଁ ମୁଁକହିଲି ରାସ୍ତା ବାଟେ ଗଲ ନା ପାହାଚ ପଟେ ଗଲ?
ଆ ଯୋଉ ଆମେ ବାଇକ୍ ନେଇ ଯାଇଥିଲୁ ଆମର ଯୋଉ ପାହାଡ ବାଟେ ଯିବା ପାଇଁ ସେଇ ବାଟେ ଯାଇଥିଲୁ। ବହୁତ ବଙ୍କାଣି ଘାଟି ଦେଇକି ଉପରକୁ ଗାଡି ଉଠିବ। ପୁରା ଗୋଟେ ନମ୍ବର ଦି ନମ୍ବର ଦି ଗୋଟେ ଗୋଟେ ନମ୍ବରଗିଅର ତ ଦି ନମ୍ବର ହବନି ଆଉ। ଟିକେ ବାଲାନ୍ସ ଫେଲ ହବତ ଗାଡି ପୁରା ଗଡ଼ିକି ପଳେଇବ କୁଆଡେ।
ଅହଃ ସେଇଆ ଗୋଟେ ସାଙ୍ଗ ଯାଇଥିଲା ମୋର କହୁଥିଲା ତ ମୁଁନି।
ହ ପୁରା ପାହାଡ଼ ଉପରେ ଠାକୁର ଅଛନ୍ତି। ହ ଭାଇ ଟିକେ ଶୁଭୁନି?
ହ୍ୟାଲୋ।